ହୁଁ।
ଶୁଣାଯାଉଛି ନା ବେ ନା ମରିଗଲୁ କୋଉଠି? ଖାଲି ହୁଁ ହୁଁ ହେଲା ବସିକି।
ଯା--ଲୋ।
ଭାକ୍।
କଣ ଖାଇଚୁ କଣ?
ରୁଟି ସନ୍ତୁଳା ଆଉ ପୋଟଳ ତରକାରୀ।
ଉଁ ହୁଁ।
ତୁ କନ୍ ଖାଇଚୁ?
ମୁଁ ଖାଇଛି ବରା, ଗୁଲୁଗୁଲା, ତରକାରୀ।
ହଁ ସେଇଡା ଖା ସେଇଡା ଖା ଖାଲି ସେଇଡା ଖା।
ଆଜି ହିଁ ଖାଇଲି।
ଆଜି ହିଁ ଖାଇଲି ତା ବେଡୁ
ପନ୍ଦର ଦିନ ପରେ ଖାଇଲେ ଆଜି।
ହୁଁ।
ଛତ।
ମୁଁ କେତେବେଳେ କହୁଛି କି ମିଛ?
ହୁଁ ହୁଁ କୁଆଡେ କୁଆଡେ ଯାଇଥଲ ସବୁ କହ?
ଯାଇଥିଲି ସି ଏଲ ସି ଆଣିବା ପାଇଁ ସି ଏଲ ସି ଆଣିଲୁ ଯାଇକି ହେଲା ସି ଏଲ ସି ଆଣିବା ପରେ ଆମେ ସେ ଯୋଉ ମଲ୍ ଟାକୁ ଯାଇଥିଲୁ।
ହୁଁ।
ତାପରେ ହଉଛି ସେ ମଲରୁ ଯେତେଳେ ଫେରିଲୁ ହଉଛି ତାପରେ ଯାଉଥିଲୁ ବାଟରେ ବର୍ଷା ହେଲା। ତାପରେ ଗୋଟେ ଗଛ ପାଖେ ଯାଇ ଠିଆ ହେଇପଡିଲୁ ତାପରେ ଗୋଟେ ଆମେ ଜିଓ ମାର୍ଟକୁ ଅକଚୁଆଲି ଯାଇଥାନ୍ତୁ ମାନେ ରିଲିଆନ୍ସ। ହେଲା।
ହୁଁ।
ହଉଛି ସେଇଠୁ ମାନେ ହାପ୍ କିଲୋମିଟର ହବନି କିନ୍ତୁ ବର୍ଷା ହଉଥିଲା ଜୋରରେ କେମିତି ଯାଇଥାନ୍ତୁ ଗୋଟେ ଅଟ ଅଟୋ ବାଲାକୁ ଅଟକେଇଲୁ। ଅଟକେଇଲୁ ଯେତେବେଳେ ଏଁ ସେ ଅଟୋ ବାଲାଟା ନେଲା। ଭାଇ ହାଫ୍ କିଲୋମିଟର ବି ନୁହଁ ମୁଁ କହିଲା ଚାଳିଶ ଟଙ୍କା ଜଣକା ଦବ। ମାନେ ଜଣଙ୍କା ମାନେ ଚାରି ଜଣଙ୍କୁ ଚାଳିଶ ଟଙ୍କା ନବ କହିଲେ। ତମେ ତାକୁ ତାହାର ଝଗଡା ଲଗେଇ ଲଗେଇ ତାକୁ ତିରିଶି ଟଙ୍କା ଦେଇକି ଆଇଲୁ। ହେଲା ତିରିଶ ଟଙ୍କା ଦେଲୁ ଦେଇକି ତାପରେ ଦେଲୁ ତାପରେ ଗଲୁ ସେଇଠୁ ଯାହା କିଣି କିଣି କଲେ ସେମାନେ ଆ ସମସ୍ତେ ତାପରେ ଗଲୁ ବସ୍ ଷ୍ଟାଣ୍ଡକୁ ବସ୍ ଷ୍ଟାଣ୍ଡକୁ କାହିଁକିନା ବର୍ଷା ହଉଥିଲା ଆଉ କୋଉଠି ରହିଲୁନି ବାଟରେ ବସଷ୍ଟାଣ୍ଡରେ ଯାଇକି ଖାଇଲୁ ମୁଁ ଖାଇଲି ଭେଜ ବିରିୟାନୀ ସମସ୍ତେ ବି ଖାଇଲେ। ତାପରେ ହଉଛି ବସ ଷ୍ଟାଣ୍ଡ ରୁ ତାପରେ ଭୁବନେଶ୍ଵର। ବସରେ ମୋ ବସରେ ହେଲା ଗଲୁ ମୁଁ ଯାଇକି କି ସେଠି ପହଞ୍ଚିକି ମୋ ସାଙ୍ଗ ଗୋଟେ ପ୍ରିୟଙ୍କା ତା ରୁମରେ ଯାଇକି ରହିଲୁ।
ଭୁବନେଶ୍ୱର ଗଲୁ।
ହଁ ସିଏ ଭୁବନେଶ୍ଵରରେ ଘର ଭଡା ନେଇକି ରହୁଛି।
ଓହୋ ଆଚ୍ଛା।
ହଁ ତ ହଉ। ସିଏ ଯାଇକି ରହିଲୁ ତାପର ଦିନ ଗଲୁ ରମାଦେବୀ। ଅ ରମାଦେବୀରେ ଆମକୁ ଘୁରେଇଲେ ଘୁରେଇଲେ ଘୁରେଇଲେ ଖାଲି ଏପଟ ସେପଟ କଲେ କିନ୍ତୁ କିଛି କାମ ହେଇ କାଲି ଏ ମାଇଗ୍ରେସନ ଆପ୍ଲାଏ କରିବା ପାଇଁ ଯାଇଥିଲୁ ସେ କିଛି ହେଲାନି। ସେ ମନା କଲେ କହିଲେ ସେ ସାଇଟରେ ତମକୁ ଦେଖାଯିବ କଣ ଏମିତି କହିଲେ ପଚେର ଯାହା। ତାପରେ ପଳେଇଲୁ ପୁଣି ତା ରୁମକୁୁ। ସେଠି ଖାଇଲେ ପିଇଲେ ତା ପରଦିନ ସକାଳେ ଯୋଉ ହଇରାଣ ହେଇକି ଆସିଲିଲୋ ମା। ମାନେ ଉଁ ତା ରୁମରୁ ବାହାରିକି ପଳେଇ ଆସୁଛି ବର୍ଷା ହେଲା ଗୋଟେ ଜାଗାରେ ଠିଆ ହେଲୁ। ସେ ପ୍ରିୟଙ୍କା ଯିଏ ଛାଡିବା ପାଇଁ ଆସିଲା ସେ ଗୋଟେ ରେନିକୋଟ ନେଇକି ଆସିଥିଲା ମତେ ସେ ରେନିକୋଟ ଟା ଦେଲା କହିଲା ନେ ତୁ ପିନ୍ଧ୍। ଆଉ ହଉଛି ତୁ ନହେଲେ କେମି ଯିବୁ ରାକ୍ଷୀତା ବସ୍ ସେଇ ପାଖରେ ଥିଲା ପଳେଇ ଆଇଲା। ସେ ସେଇଠୁ ପଳେଇଲା ମୋତେ କିନ୍ତୁ ବସଷ୍ଟାଣ୍ଡ ଯିବାର ଥିଲା ତ ମୁଁ କେତେ କଷ୍ଟେ ମଷ୍ଟେ ବସଷ୍ଟାଣ୍ଡ ଗଲି ସେଇଠି କଣ ଟା ଖାଇଲି ତାପରେ ଗୋଟେ ଦୋକାନରୁୁ ଗୋଟେ ଜରି ମାଗିକି ଆଣି ମୋ ବ୍ୟାଗ୍ ଟାକୁ ପୁରା ଭଲସେ ଗୁଡେଇଲି ଦେଇକି ଯୋଉ ବସ ପାଇଲି ମାନେ ସେଇ ବସ୍ ରେ ଚଢିଲି ଅଢିକି ଆସିକି ଶାଳପଡାରେ ମୋତେ ବସ୍ ଓହ୍ଲାଇ ଦେଲା ଶାଳପଡାରେ ସବ ବ୍ରିଜ ମାନେ ସ ଓଭର ବ୍ରିଜ୍ ଏପଟକୁ ଓହ୍ଲେଇ ଦେଲା ଓହ୍ଲେଇ ଦେଲା ସେ ବ୍ରିଜ୍ ସେ ଯୋଉ ତଳ ପର୍ଯ୍ୟନ୍ତ ଆସିବା ପାଇଁ ପୁରା ଆଣ୍ଠିଏ ଆଣ୍ଠିଏ ପାଣି ହେଇଯାଇଛି ମୁଁ ଯୋଉ କଷ୍ଟରେ ଏକୁଟିଆ ଆସିଛି ସେ ବ୍ୟାଗ୍ ପୁଣି କାନ୍ଧେଇ ବିି ହଉନି ଜରି ଗୁଡେଇ ଦେଇଛି ଧରି ଧରିକା ତାପରେ ପୁଣି- ଫୋନ ଧରିିବି ଘରକୁ ଫୋନ କରିିମି ବୋଲି ଆସିକି ନେବେ ବୋଲି ଭାଇ ତାପରେ ସେଠି ପୁଣି ଯାଇକି ଗୋଟେ ଜାଗାରେ ଠିଆ ହେଲି କୋଡିଏ ମିନିଟ୍ ପରେ ସେ ଆସିଲା ମୁ ତାପରେ ନେଇକି ଗଲା ତା ପରେ ଗଲି ଏଇ ସବୁ କାହାଣୀ ଆଉ କଣ କହିବି ତୋତେ
ହୁଁ ହୁଁ ହୁଁ
ତାପରେ ଘରକୁ ଆସି ମୋ ମୁଣ୍ଡ ଫାଟି ଯାଇଛି
କେମିତି?
ହଉଛି ସେଇ ପ୍ରିୟଙ୍କା ତା ରୁମରେ ସେ ସ୍କ୍ରିନ୍ ଟା ଏମିତି ପଡିଥିଲା ତା ପଛପଟେ କାନ୍ଥ ଥିଲା ମୁଁ ଜାଣି ନଥିଲି ଜୋରରେ ଯାଉଥିଲି ସେ କାନ୍ଥ ସାଇଡରେ ସେ ଯୋଉ- ଧାର ଭଳିଆ ହେଇଛି ସେଠି ପୁରା ମୁଣ୍ଡଟା ଠକ୍ କିନା ଯାଇକି ବାଜିଲା ପୁରା ଫାଟି ଯାଇଛି
ଏ ଭଗବାନ ହୁଁ ହୁଁ
ଫାଟିଛି ଆଉ ମଜା ମାନେ ପୁରା ନାଚୁଥିଲି ମୁଁ ସେଇଠି କଣ ଜାଣିଚୁ କଣ ଯେ
ରକ୍ତ ବାହାରିଲା
ଆଉ ରକ୍ତ ବାହାରିଲା ତାପରେ ଆସିକି ଘରେ ବ୍ୟାଣ୍ଡେଡ ପକେଇ ଦେଇଛି ଆଉ
ଉହୁଁ ତୁ ବର୍ଷା ଦିନେ କାହିଁ ଯାଉଥିଲୁ ଲ?
ସେଇପା
ଆଉ
ଆଉ
ଆଉ ତୋ ସାଙ୍ଗ କଣ ଖାଇତେ ଦେଲା ରୁମ ରେ?
ସିଏ କଣ ଖାଇତେ ଦେବ ତାଙ୍କର ସେଠି ଗୋଟେ ମେସ୍ ଟାଇପ ରହୁଛନ୍ତି ସେଠି ସେ ଖାଇବା ଦଉଛନ୍ତି ଆମେ ତାପରେ ପୁଣି ଖାଇବା ବନେଇ ଯିବି ବନେଇକି ଖାଇଲୁ ବି ଏମିତି ଆଉ
କଣ ଖାଇଲୁ ବନେଇକି?
ଭଜା ଫଜା କଣ ବନେଇ ଖାଇବା କଣ ଖାଇ-
ହୁଁ ହୁଁ ରାତିରେ ରୁଟି ବିରିୟାନୀ ଟା ଭଲ ଲାଗିଲା ନା ଖାଇଲୁ ଯୋଉ
ହଁ ଭଲ ତ ଲାଗୁଥିଲା ସେଭଳିଆ ଆଉ ଆଉ ତୋ ଜର ଫର ଭଲ ହେଲାନି ନା?
ହଁ ଭଲ ହୋଇଗଲା ପୁରା
କଣ?
ହଁ ଭଲ ହେଇଗଲାଣି ପୁରା
ହୁଁ ହୁଁ ତଥାପି ତ ଥଣ୍ଡା ଥଣ୍ଡା ଲାଗୁଛି ମୋତେ ତ ମୋତେ ଲାଗୁଛି ତ ମୋତେ ଜର ହେଇଯିବ
ହଁ ଏଇନା ସିଜିନ ଚେଞ୍ଜ ହଉଛି କାଲି ତ ଆମର ଦିନମାନ ପୁରା ବର୍ଷା
ବାତ୍ୟା ବି ହେଇଯାଇ କାଲି କେତେ ପାଣି ଦେଖିଲୁ ନା ଯୋଉ ଇଏରେ ବ୍ରିଜରେ
ହଁ ବା ପ୍ରବଳ ହୁଁ
ପୁରା ଉଠି ଆସି -
କେତେ ମାନ୍ଦାମାନ୍ଦା ଲାଗୁଛି ଏଇ ଭଳିଆ ପା - ହ୍ୟାଲୋ!
ମୁଁ, କହନି ପୁରା ପାଣି ଟା ପୁରା ଉ ପାଣି ଅଡା ପୁରା ଉଠିକି ପଳେଇ ଆସିଥିବ। ଅଧା ହେଇଆଇଥିବ ପୁରା।
ହୁଁ।
ହୁଁ।
ଏତେ ମାନ୍ଦା ମାନ୍ଦା ଲାଗୁଛି, ପାଗ କରିଛି ଏମିତି!
ହଁ, ପା।
ଓ ଭାଇ! ଆଜି ଜାଣିଚୁନା! ହଁ, ବା ଆଜି ଜଣିଚୁନା ଏଇ ଟାସ୍କଟା ସରିଯିବ। କେତେବେଳେ ବି ବନ୍ଦ କରିଦେଇ ପାରନ୍ତି। ତ, ତ ସେଇ ହିସାବରେ ଫୋନ୍ କରିକି କଥା ହେଇ ଯିବି।
ତୁ କାଇଁ କହିଲୁ ଏଇ ଛୁଆଟି?
କହିଲି ତ ଅସୁବିଧା କଣ ହେଲା କିି? ଆମେ କିଛି ବି କଥ ହେଇପାରିବା।
ଉ ହୁଁ ଆଚ୍ଛା। ହ
ତ-ଅ, ମୁଁ ସେଇଆ କହୁଥିଲି। ଭଲ ଲାଗୁନି ଯମା। ବହୁତ ମାନେ, କେଚରା କେଚେରା ଲାଗୁଚି।
ମତେ ତ, ପେଚେରା ପେଚେରା ଲାଗୁଛି।
ମୁଁ ତ ମୋ ମୁଣ୍ଡ ଟା ଯୋଉ ଫାଟି ଯାଇଛି, ମୋ ମୁହଁ ଟା ବି ଠିକ୍ ସେ ଧୋଇ ପାରୁନି। ମତେ ଆହୁରି ଚିଡ଼୍ ଚିଡ଼ା ଲାଗୁଛି।
କଣ ପାଇଁ?
ମୁହଁ ଟା ଭଲ ସେ ଧୋଇ ପାରୁନି ସେଠି ପାଣି ପଡିଯିବ। ଇଏ କରିକି ବ୍ୟାଣ୍ଡେଜ ଟା ତା'ପରେ ଲଗେଇ ଦେଇଛି। ଯେ ସେ ଅ ଅଧିକ ହେଇ ଯାଉଛି।
ଓ ହୋ!
ହୁଁ, ସବୁ କଥା।
ବୁଝୁଲୁ।
ପକେଇବି ନା ରାତିରେ ଶୋଇଲା ବେଳେ, ବାଜି ବୁଜା ଯାଉଛି କାଟୁଛି ବୋଧେ!
ବ୍ୟାଣ୍ଡେଜ ଟା ପକେଇଲୁ ଏଇନା, ସେଏବି ଉଠିଯିବ ଦେଖିବୁ!
ସେ ଉଠୁ ମୁଁ ତା'ପରେ ମେଡିସିନ ଆଣିକି ଲଗେଇବି ପା।
ସ, ଆଉ।
ଆଉ କଣ କ? ଆଉ ତମ ରଶ୍ମି ଖବର କଣ?
ତୁ ଜାଣିଥିବୁ ଭଲ୍ ସେ।
ମୁଁ କେମିତି ଜାଣିବି? ତୁ ଜାଣିବୁ ନା
ଉୁଁ-ଉଁ ତୁ ଜାଣିବୁ ନା।
ମୁଁ, କାଇଁ ଜାଣିବି! ମୁଁ, କେମିତି ଜାଣିମି?
ଅର୍ଚିତ ଫୋନ୍ କରିଥିଲା ନା?
ନାଁ।
ସିଏବା, ଭୁବନେଶ୍ଵର ରହୁଛି ନା କଣ?
ହଁ, ସ୍ ନା, ନା ସେ କଟକରେ ନା ଭୁବନେଶ୍ୱରର
ସେ କଣ କରୁ କହୁଥିଲା କରିବ ବୋଲି, ଇଣ୍ଟର୍ନସିପ ଯୋଉ ଭୁ
ହଁ, ସେ ଇଣ୍ଟର୍ନସିପ ସେ କଟକରେ ହିଁ କରୁଛି। ମୁଁ ବୋଧେ ଯାଇଥିନି ସେତେବେଳେ। ସେ ଯୋଉ କଲେଜରେ ଇଣ୍ଟର୍ନସିପ କରିବ। ମାନେ ଯୋଉ ମେଡିକାଲ୍ ରେ
ଓହୋ! କଟକର ଉଁ, ହୁଁ।
ସେଇ ମେଡିକାଲ୍ ଟା ନା କଣ? ମୁଁ ଭୁଲି ଯାଇଛି।
ଉୁଁ ହୁଁ, ଆଉ, ଆଜି ତମ ରୋଷେଇ କଣ?
ଏ ଏଇଟା ମୁଁ, ଜାଣିନି କଣ ରୋଷେଇ ଆଜି?
ଯାଉନୁ କରିବୁ।
ହଁ, ଭାବୁଚି ଏଥର ଟିକେ ରୋଷେଇ ଶିଖିବା
ହଁଅଁ।
ହଁ କଣ ସତରେ।
ଆଲୋ ହଁ ପା ସିକ ରୋଷେଇ। ତମ ଘର ତ ମାଷ୍ଟର ଚିପ ଅଛି ସିଏ ତ ବଢିଆ ରୋଷେଇ ଶିଖିଚି।
ଶୀତୁ କଥା କହୁଛୁ ନା?
ହଁ ଅଁ। ତାକୁ ହେଲେ କହିଲେ ତତେ ଶିକେଇ ଦିଅନ୍ତା।
ହୁଁ ଉଁ।
ହଁ ନୁହେଁ ହୁଁ ନୁହେଁ ହଁ।
ହଁ ହଁ ବା ହଁ।
କିଛି। ମେଡିସିନ ଆଗୁଆ ଖାଇଦେ ନହେଲେ ତତେ ଥଣ୍ଡା ଜର ହେଇଯିବ।
ନାଇଁ ସେମିତି କିଛି ଲାଗୁନି ଟିକେ କଣ ସିମ୍ ଟମ୍ସ୍ ଦେଖାହଲେ ସିନା ଏବେ ଭାବୁଛି କାଢା କରିକି ପିଇବି। କଲ ସଞ୍ଜୟେ।
ହୁଁଉଁ।
ସେଇଆ କରିବା ଆଉ।
ହୁଁ କରି ପକ୍କା।
ହୁଁ ଉଁ।
ଆଉ।
ଆଉ କଣ କହ ତୁ କାହା କାହା ସହିତ ତତେ କିଏ କିଏ କିଏ କଲ୍ କରିଥିଲେ ବେ।
ମତେ ଗୋଟେ ମୁସଲିମ ଝିଅଟେ କଲ୍ କରିଥିଲା।
କଣ କହିଲା।
ନା ଜୋସେଫ ଖେପ୍ ନା କଣ ଗୋଟେ ଇମିତି ତା ନା ଟା।
ଓହୋ।
ହଁଅଁ।
ଦି କଣ କଥା ହେଲୁ ତାସହିତ।
ସିଏ ଭାଇ କେମିତି ତାର ଟିକେ ଅଲଗା ପ୍ରକାର କଥା।
ଆଉ ପୁଅ ଛୁଆ ନା ସବୁ ନା ଝିଅ ଛୁଆଙ୍କ ସବୁ।
ନା ଗୋଟେ ଝିଅ ସହିତ ଆଉ ଗୋଟେ ପୁଅ ପିଲା କଲ କରିଥିଲା।
ଓ କଣ କହିଲା।
କିଛି ନା ପଚାରିଲା କଣ କରୁଛ କଣ ନାଇଁ କୁଆଡେ ବୁଲୁଛ ଏମିତି ଏଇଆ।
ହଉ ହେଇଗଲାଣି ମୁଁ କାଟି ଦଉଛି ଏପଟୁ ହେଲା।
ହଁ ହଁ।
କିଛି ସମୟ ଛାଡିକି ତାପରେ ତୁ ତତେ କହିଲେ କଲ୍ କରିବୁ। ହଉ ରଖୁଛି ଆଁ ହୁଁ।